ତୁ ଯା।
ଆଜ୍ଞା ନମସ୍କାର୍।
ଆଜ୍ଞା ଖୁସିରେ ରୁହନ୍ତୁ, ଆପଣଙ୍କୁ ଜଗନ୍ନାଥ ବହୁତ୍ ଭଲରେ ରଖନ୍ତୁ। ଆପଣଙ୍କ ଚଲାପଥ କୁସୁୁମିତ ହଉ ଧନ୍ୟବାଦ୍ ହୃଦୟରୁ, ଆଉ କଣ କରୁଥିଲେ?
ମୁଁ ଏଇ ବସିଥିଲି ଭାବୁଥିଲି ଆପଣଙ୍କୁ କଲ୍ କରିବି ଆପଣଙ୍କ କଲ୍ ଆସିଗଲା ଆଉ।
ହ ଯାହଉ ଖୁସି ଲାଗିଲା ଆପଣ ମୋ କଥା ଭାବୁ ଥିବାରୁ ଆଉ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି?
ସ୍ୱାସ୍ଥ୍ୟ ଅବସ୍ଥା କଣ ଆଜି ସକାଳୁ ଛାତିଟା ଟିକେ ଯନ୍ତ୍ରଣା ହଉଚି, ବସିଲା ବେଳୁକୁ ବସି ହଉନି ନା ନିଃଶ୍ଵାସ ନେଲା ବେଳୁକୁ ଟିକେ କଷ୍ଟ ହଉଚି ଆଉ।
ଆର କାରଣ କଣ ଜାଣିଛନ୍ତି କି ଆପଣ ଏମିତି ହେବାର?
ନାଇଁ ଜାଣିନି, ମତେ ଲାଗୁଛି ଥଣ୍ଡାରୁ ଏମିତି ହଉଛି।
ତଥାପି ବି ଛାତି କଥା ନା, ଛାତି ଆମ ପାଇଁ ବହୁତ୍ ମାନେ ଗୁରୁତ୍ୱପୂର୍ଣ୍ଣ ଅ ମାନେ ଅଙ୍ଗଟି ଡ଼ା ମାନେ ଡାକ୍ତରଙ୍କ ସହିତ ଟିକେ ପରାମର୍ଶ କରିଦେଲେ ଭଲ ହବ।
ହଁ ମୁଁ ସେ ଡାକ୍ ଡାକ୍ତରଖାନା ଯିବି ବୋଲି ଭାରିଚି। ଉଁ ଆପଣ କଲ କଲେ କଥା ହେଇସାରେ ଆଉ କେତେବେଳେ ଯିବୁ ଫାଙ୍କା ଦେଖିକି।
ଆଚ୍ଛା ନାଇଁ ମୋ କଥାଠାରୁ ଆଗ ଆପଣଙ୍କ ପାଇଁ ଗୁରୁ ତ୍ୱପୂର୍ଣ୍ଣ ହେଲା ଡାକ୍ତରଙ୍କ ପରାମର୍ଶ ତେଣୁ ଆପଣ ମୋ ସହିତ ଟି କିଛି ସମୟ କଥା ହେଇକି ବାର୍ତ୍ତାଳାପ ପରେ ଆପଣ ଡକ୍ଟରଙ୍କ ପାଖକୁ ଯିବେ।
ଆଜ୍ଞା ଆଉ କଣ ଖାଇଥିଲେ ଆଜି?
ଆଜି ତ ଜାଣି ଥିବେ ଆମିଷ ବାର ଜୀବ ହତ୍ୟା କରିକି ଖାଇବାଟା ଠିକ୍ କି ନୁହେଁ ତଥାପି ମଣିଷ ମନ, ପାଟି, ସ୍ଵାଦ ପାଇଁ ଆଉ ଖାଇବାକୁ କୁ ବାଧ୍ୟ ହଉଛୁ। ଖାଇବା କଥା ସେଥିପାଇଁ ମାଛ ପ୍ରାଣୀଟିକୁ ଆମେ ହତ୍ୟା କରିକି ତା ମାଂସଟି ଖାଇଥିଲୁ ଆଉ।
ଆଜ୍ଞା ଚଳିବ ଏସ
ଭଗବାନଙ୍କ ପାଖରେ ବି କ୍ଷମା ପ୍ରାର୍ଥନା କରୁଛି। ଆଉ କଣ କରିବା ସଂସାର ଭିତରେ ଘର କରିଥିଲେ ହେଇ ହବନି ଇଏ ପୁରା ଆମର ଯୋଉ ସଂସାରଟି ମୋ ପରିବାରଟି ସମସ୍ତେ ପୁରା ଆମିଷ ଭକ୍ଷଣ କରନ୍ତି। ମୁଁ ସେଇଠି ତାକୁ ରନ୍ଧନ କରିବି। ଆଉ ସବୁ କରିବି ଆଉ ନିଜ ପାଇଁ ଆଉ ସାଧା କିଛି କରିକି ଖାଇବାକୁ ଆଉ ଇଚ୍ଛା ହଉନି ଇଚ୍ଛୁକ ହଉନି ସେଥିପାଇଁ ଖାଇ ଦଉ ଚି ଅ
ଆଚ୍ଛା ଆଉ ଆପଣଙ୍କ ପରିବାରରେ ସମସ୍ତେ ଆପଣଙ୍କ ପରିବାରରେ ସମସ୍ତେ ଆମୀ
ପୁରା ସମସ୍ତଙ୍କର ପ୍ରିୟ ସେ ଜିନିଷଟି। ମୋ ଛୋଟ ଝିଅ ତ ସିଏ କହିବ ଉଠିବ ମାନେ ମାମା ମାଛ ମୁଣ୍ଡ
ହାଏ ଭଲ ଆଉ
ହ ଆଉ ଆପଣ କଣ ଖାଇଥିଲେ?
ମୁଁ ଆଜି ଶାକାହାରୀ ଭୋଜନ କରିଥି
ଭଲ ବହୁତ ବଢିଆ ବହୁତ ବଢିଆ।
ଭାତ, ଡାଲି ଆଉ ଶାଗ ଭଜା ଆ ଆମ୍ବ ଆଉ ଆଳୁ ଚଟଣୀ।
ବହୁତ ଆପଣ ପୁରା ସ୍ଵାସ୍ଥ୍ୟକର ଖାଦ୍ୟ ଖାଇଛନ୍ତି ପୁରା ଆମ ପାଇଁ ଯୋଉଟା ଭଲ। ବହୁତ ଭଲ।
ସେମ୍ ମାଂସା ମାଂସ ମାନେ ଆଜି ଆଣନଥିଲି ମାନେ ମୁଁ ମୋ ଦେହ ଭଲ ନଥିଲା ବୋଲି ମୁଁ ଆଜି ଆଉ କିଛି ମାନେ କହିିଲିନି ଆଣିବା ପାଇଁ ଆଉ ସେଥିଲାଗି ଆଜି ସାଧାରେ
ନିରାମିଷ ଭୋଜନ ଆମ ପାଇଁ ସବୁଠାରୁ ସ୍ୱାସ୍ଥ୍ୟକର ଆମିଷ ଭ ଭକ୍ଷଣ ଟା ଆମ ସଥ ମାନେ ସ୍ଵାସ୍ଥ୍ୟ ପାଇଁ ବିଲକୁଲ୍ ବି ଭଲ ନୁହେଁ। କିନ୍ତୁ କଣ କରିବା ସଂସାର ଭିତରେ ରହିଲେ ତ
ଅଳ୍ପ କେତେତେ ଅଳ୍ପ ଖାଇପାରିବ ଆଉ ଅଧି ଅଧିକ ବି ଟା ଭଲ ନୁହଁ ହଁ ଯେତିକି ଆବଶ୍ୟକ ସେତ୍ ସେତିକି ଦରକାର ଆଉ ନହେଲେ ସେଟା ଅଧିକ ଖାଇଲେ ଭଲ ନୁହଁ।
ହୁଁ
ଆଜ୍ଞା, ଆଉ କଣ କରୁଥିଲେ ଏବେ?
ମୁଁ ଆପଣଙ୍କ ଆଡେ ବର୍ଷା ଉଠେଇଛି କି?
ନାଇଁ ଆମ ଆଡେ ବର୍ଷା ନାହିଁ ପୁରା ଖରା ପ୍ରବଳ। ଆପଣଙ୍କ ଆଡେ ବର୍ଷା ହଉଛି କି?
ମାନେ ହବାର ସମ୍ଭାବନା ଅଛି। କଣ ହବ ଜଣା ନାହିଁ କିନ୍ତୁ ସମ୍ଭାବନା ଅଛି।
ଖରା ପ୍ରବଳ।
ନାଇଁପ୍ ଆମର ସେଇ ଖରାଟି ନାହିଁ, ଆଗ ମନର ବର୍ଷା ଆଗମନର ଯେମିତି ସଂଙ୍କେତ ଟା ଆସେ ଅନୁଭବ ହୁଏ ସେମିତି ସଂକେତ, ଆଜ୍ଞା। କାହିଁକି ନା ଯୋଉ ସୁମିମ୍ ଯିଏ ସିଏ କହୁଥିଲେ କି ତାଙ୍କ ଆଡେ ବ୍ରଜପାତ ସହିତ ବର୍ଷାର ଜୋର୍ ସୋର୍ ମାନେ ଚାଲିଚି, ସମ୍ଭାବନା ନାହିଁ ତାଙ୍କର ଚାଲି ଚି କହୁଛନ୍ତି।
ନାଇଁ। ଆମେ ସେ ସେଇ ଠିକାରେ ଅଛୁ ନାହିଁ ତ କାହିଁ ଖରା ଅଛି ପ୍ରବଳ।
ଆଉ ଆପଣ ଦେଖିଚନ୍ତି କେବେ ଯୋଉ ଇନ୍ଦ୍ରଧନୁ ଆକାଶରେ ପଡେ ବଷ୍ ରା ଖରା ତା ଭିତେରେ, କହିଲେ ତାର କେତେଟା ରଙ୍ଗ?
ସାତଟା।
ଆଉ ଜାଣିଚନ୍ତି ସବୁ କଣ କଣ?
ଉଁ, ସବୁ ତ ରଙ୍ଗ ମିଶିକରି ଉଁ ରଙ୍ଗର ନାଁ ଗୁଡାକ ମାନେ କହିପାରିବିନି ଠିକ୍ ସେ ଆଉ
ଆଉ ତାହେଲେ ମୋଠାରୁ ଶୁଣି ଦିଅନ୍ତୁ, ହେଲା ବାଘ୍ ବାଘ ନିଶ ହଲାନା।
ଆଜ୍ଞା।
ବା ରେ ହେଲା ବାଇଗିଣୀ। ଘ ରେ ହେଲା ଘନ ନୀଳ, ନୀ ର ହେଲା ନୀଳ। ସ ରେ ହେଲା ସବୁଜ। ହ ରେ ହେଲା ହଳଦିଆ, ଆ ଲା ରେ ହେଲା ଲାଲ। ନା ରେ ହେଲା ନାରଙ୍ଗୀ।
ଆଜ୍ଞା। ଜାଣିଦେବି ଜାଣିନଥିଲି ଜାଣିଗଲି ଆଉ, ମନ ନଥିଲା ନା।
ହଁ ହଁ, ସମେସ୍ତେ ସବୁ କଥା ଜାଣି ଥାନ୍ତି କିନ୍ତୁ ବେଳେ ବେଳେ କିଛି ମନ ରୁହେନି କିଛି ସ୍ମୃତି ପୁରା ମନ ରହିଯାଏ ଆମ ଅ ମସ୍ତିଷ୍କ ଆଉ ହୃଦୟରେ ଆଉ କିଛି କିଛି ଆମେ ଭୁଲି ଯାଉ ଏ ସମୟ କ୍ରମେ
ଭୁଲି ଯାଇଥାଉ, ଆଜ୍ଞା ଭୁଲି ଯାଇଥିଲି ଆପଣ ମନେ ପକେଇଦେଲେ ଆଉ
ପାରିଗ ସୂଚନା ଟା ପାଇଗଲେ ଆମର ସବୁ କିଛି ପୁଣି ମନ ପଡିଯାଏ ପୁନର୍ବାର।
ଆଜ୍ଞା, ଆଜ୍ଞା, ଆଜ୍ଞା। ଛୋଟ ଥିଲା ବହୁତ ଭଲଥିଲା ବଡ ହେଲି, ଅଧିକ ଟି
ଆଜ୍ଞା, ବହୁତ୍ ବହୁତ୍ ଛୋଟବଳ ଜୀବନ ମାନେ କୋଉ ଜୀବନ ସାଙ୍ଗରେ ଲାଗିବନି, ଛୋଟ ବେଳ ଜୀବନଟି ବହୁତ ଭଲ, ଆମ ମନ ମନରେ ନା କିଛି ମାନେ ଲୋଭ ଥାଏ, କିଛି ଆଶା ଥାଏ, କିଛି ଚିନ୍ତା ଥାଏ, କିଛି ବି ନ ଥାଏ କି ତୁ ବଡ ହେଲା ପରେ ମାନେ ସବୁ କଥାର ଗୁଡା ଚିନ୍ତା ଆସିଯାଏ ଘର ପରିସ୍ଥି ତି ଆଉ ଗୋଟେ ଦାୟିତ୍ଵ ଆସିଯାଏ, ଆମେ ବଡ ହେଲା ପରେ ଆଉ ଏମିତି କିନ୍ତୁ ଛୋଟବେଳ ଜୀବନ ଟା ବହୁତ ଭଲ।
ସବୁଠାରୁ ଭଲ।
କିଛି ଆମକୁ ଯଦି କିଏ ପାଟି କରନ୍ତି ବି ଆମକୁ ଦୁଃଖ ଲାଗେନି କିନ୍ତୁ ବଡ ହେଲେ ଆମକୁ କିଏ ପଦେ କହିଦେଲେ ଆମକୁ ବହୁତ କଷ୍ଟ ହୁଏ।
ହଁ ହଁ। ସେମିତି ଆଉ ଚାଲିଛି ତ ଜୀବନ ଆଉ ଏଇ ଟାଇପରେ ଏଇ ଭଳିଆ ଆଉ ହଁ ଆଉ ଏବେ ସନ୍ଧ୍ୟା ଆଉ ଏବେ ସନ୍ଧ୍ୟା ହୁ ହେ ଆଉ ଅଳ୍ପ ସମୟରେ ସନ୍ଧ୍ୟା ହେଇଯିବ। ସନ୍ଧ୍ୟା ଦେବେ ଆପଣ ଦେବେ
ହଁ ନିଶ୍ଚୟ ହଁ ସନ୍ଧ୍ୟା ଦେବା ଆଉ ବିଳମ୍ବ ଆପଣ ବହୁତ ବିଳମ୍ବ କରିଦେଲେ ଆ ମୋ ସହିତ କଥା ହେବା ପାଇଁ ଆ ମୋ କିଛି ବୋଧେ ଆପଣ କାର୍ଯ୍ୟ ବ୍ୟସ୍ତରେ ଥିଲେ କି କିଛି ଅସୁବିଧା
ହଁ ବ୍ୟସ୍ତରେ ଥିଲି ଅ ମୁଁ ଟିକେ ଶୋଇପଡ଼ିଥିଲି ଦେହ ଖରାପ ଲାଗିଲା ତ ସେଥିଲାଗି ମୁଁ ମୁଁ ଆପଣଙ୍କୁ କଥା ହବା ପାଇଁ
ହଁ ସ୍ଵାସ୍ଥ୍ୟଟି ଆମ ପାଇଁ ବହୁତ ମାନେ ମୂଲ୍ୟବାନ ଆଗୁ ତାକୁ ଆ ଆପଣ ଆଗ ଜଗିବେ ଆଉ ନିଶ୍ଚୟ ଟିକେ ଡାକ୍ତରଙ୍କ ପରାମର୍ଶ ନେବେ। ମୁଁ ଭଗବାନଙ୍କୁ ଡାକୁଛି ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ଆପଣଙ୍କ ସ୍ବାସ୍ଥ୍ୟ ସବୁବେଳେ ଭଲ ରଖନ୍ତୁ। ପରିବାରରେ ବି ସମସ୍ତଙ୍କୁ ଭଲରେ ରଖନ୍ତୁ, ହୁଁ। ହୃଦୟରୁ ଧନ୍ୟବାଦ, ଆପଣ କେବେ ମାନେ ସ୍ଵଚକ୍ଷୁରେ ମାନେ କିଛି ଆପଣ କେବେ ଅନୁଭବ- କରିଛନ୍ତି ଭଗବାନଙ୍କ ଚମତ୍କାର ଆପଣଙ୍କ ଜୀବନରେ କେବେ ହେଇଛି? ମାନେ ଆପଣ କିଛି ମନେ ମନେ, ଆଜ୍ଞା ଓ ହଉ ବହୁତ ହେଇଛି ତାହେଲେ, ତାହେଲେ ନିଶ୍ଚୟ ଆପଣଙ୍କୁ
ତିକି ଆଉ ହୁଁ।
ଆପଣଙ୍କ ସ୍ଵାସ୍ଥ୍ୟରେ ନିଶ୍ଚୟ ଭଗବାନ ଉନ୍ନତି ଆଣିବେ, ଆପଣ ତାଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଧୈର୍ଯ୍ୟ ଧରି ରୁହନ୍ତୁ ସବୁ କିଛି ଠିକ୍ କରିଦେବେ ସିଏ କୁହନ୍ତିନି ମାନେ ଅ ଗଛ ପତ୍ର ବି ତାଙ୍କ ବିନା ହଲେନି ସିଏ ଆମ ଯାହାବି କରନ୍ତି ଆମର ଭଲ ପାଇଁ କରନ୍ତି। ହଉ କୁହନ୍ତିନି ଆମେ ଲେଖଉ ନା ଭ ଭଗବାନ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ ଆମକୁ ଯଦି ବି ସେ କିଛି ଦୁଃଖ ଦଉଥିବେ କଷ୍ଟ ଦଉଥିବେ ତା ପଛରେ କିଛି ନା କିଛି ଆମର ଭଲ ଥିବ ସେ ଆମ ପରୀକ୍ଷା ନିଅନ୍ତି ଆମ ପାଖରେ କେତେ ଧୈର୍ଯ୍ୟ ଅଛି। ଆମେ ତାଙ୍କ ଉପରେ ଅଭିମାନ କରୁଛୁ ରାଗୁଛୁ ନା ତାଙ୍କୁ ଭକ୍ତି କରୁଛୁ ଏ ଦେଖୁନାହାନ୍ତି ସୁଦାମା ଶ୍ରୀକୃଷ୍ଣଙ୍କର ବନ୍ଧୁ ହେଇକି ବି ପୁତ୍ର ହେଇକି ସେ କେତେ କଷ୍ଟ କରୁଥିଲେ? ସେମିତି ଅଧିକ ଯିଏ ଭଗବାନଙ୍କର ଭକ୍ତ ହବ ନା ଅଧିକ ସେ ଦୁଃଖ ତାଙ୍କୁ କରିବେ ଅନୁଭବ କରିବେ।
ହ ଭ ହଁ
ହୁଁ
ସେଟା ଭଗବାନ ଠିକ ସମୟ ଆସିବ ସବୁ ଠିକ କରିଦେବେ।
ହୁଁ ଆଉ ଆଚ୍ଛା ଭଗିନୀ ଆପଣ ବୋଧେ ଶ ସନ୍ଧ୍ୟା ଆଳତି କରିବେ ଆଉ ଡାକ୍ତରଙ୍କୁ ଟିକେ ଦେଖେଇଦେବେ ଆପଣଙ୍କ ସ୍ୱା ଦଟି ଆଉ ଆପଣ ଯେତେବେଳେ ପୁରା ଫାଙ୍କା ହେଇଯିବେ
ସହିତ ପୁରା ଫାଙ୍କା ହେଲେ କଲ୍ କରିବି। ଆଉ ହୋଉ
ହଁ ଆପଣ ମତେ ଟିକେ ବାର୍ତ୍ତା ଦେବେ ପୂର୍ବୁରୁ। ତାପରେ ଆମେ କଥା ହେବା ଆପଣ ପୁରା ଫାଙ୍କା ହେଇଯାଆନ୍ତୁ।
ଆଜ୍ଞା ଆଜ୍ଞା ଆଜ୍ଞା
ଆଉ ଏଇଠି ମୁଁ ମୋ କଥାଟି ସମାପ୍ତ କରିବି?
ଆଜ୍ଞା ମୁଁ ରହୁଛି।
ଧନ୍ୟବାଦ ଆଜ୍ଞା ଆଜ୍ଞା।
ହ